ହୁଁ ହାଲୋ ନମସ୍କାର କେମିତି ଅଛନ୍ତି?
ହଁ ଭାଇ ଭଲ ଅଛି ଆଉ ଆପଣଙ୍କ ଖବର କଣ କୁହନ୍ତୁ?
ଭାଇ ଚାଲିଛି ଠିକ ଠାକ ଆଉ କର୍ମ ହବ ଜୀବନ। କାମ ପଢାପଢି ସବୁ ଗୋଟେ ଚାଲିଛି ଆଉ ଆଉ ଆପଣ ହଁ ନାଇଁ ଭାଇ ଏବେ ପରୀକ୍ଷା ପାଇଁ ପଡୁଛି। ନେଟ ପାଇଁ ତ ଆଉ ଆଗାମୀ ଚାଲିଛି ଆଉ ଆପଣ ସେପଟେ ବର୍ଷା ସବୁ କେମିତି କଣ ଚାଲିଛି ପାଣିପାଗ।
ହଁ ବର୍ଷା ତ କାଲି ରାତିଠୁ ହେଲା ଯେ ପୁରା ସକାଳ ଦଶଟା ପର୍ଯ୍ୟନ୍ତ। ବର୍ଷା।
ହଉ ତ ଯୋଉ ଟାଇମରେ ବର୍ଷା ହେବାର ଥିଲା ହେଲାନି ଏଇ ବର୍ଷ ଟିକେ ଲେଟରେ ହେଇଛି ଏଇ ବର୍ଷ ବର୍ଷାଟା ଆହୁରି ଜଲ୍ଦି ହେବାର ଥିଲା। ରଜ ଟାଇମରେ ହେବାର ଥିଲା ଟିକେ ଲେଟ୍ ହେଲା ଯେହେତୁ କାଲି ଥିଲା ଦେବସ୍ନାନ ପୂର୍ଣ୍ଣିମା ହବ ତ ଯାହାହେଲେ ବି ବର୍ଷା। ଆଉ କୁହନ୍ତୁ ଆପଣଙ୍କ ଦେହ ପାହା କେମିତି କଣ ଅଛି?
ହଁ ଭାଇ ଚାଲିଛି ଦେହ ଠିକ ଠାକ୍ ଅଛି ଘରେ ବି ସମସ୍ତେ ସବୁ ଠିକ ଠାକ୍ ଅଛନ୍ତି। ଆମର ଏପଟେ ବହୁତ ଦିନା ଖରା ଥିଲା ଏବେ ରଜ ପରେ ପରଠୁ ଟିକେ ମେଘୁଆ ମେଘୁଆ କରୁଛି କାଲି ବର୍ଷା ଅଳ୍ପ ସନ୍ଧ୍ୟା ବେଳେ ଟିକେ ହେଇଥିଲା। ଦେବସ୍ନାନ ପୂର୍ଣ୍ଣିମା ବୋଲି ଆଜି ବି ପୁରା ମେଘ ଅଛି। ଆଉ କଣ କହିବା ବର୍ଷା ନହବା କାରଣରୁ ଜମିରେ ପରିବା ପତ୍ର ଆଉ ଫସଲ ଏତେ ବି ଆଉ ଆଧାୟ ନାହିଁ ଆମର
ହଁ।
ସେଇ ବେପାର ବି ବହୁତ ମାନ୍ଦା ହଉଛି କାଇକିନା ଖରା ବହୁତ। ସେଥିପାଇଁ ଆପଣ ଯୋଉ
ଯୋଉ ଆପଣଙ୍କର
ରଜ ଏଇ ବର୍ଷ ହଁ ରଜ ସବୁ ଠିକଠାକ ଚାଲିିଥିଲା ସବୁ ଦିଦି ଭଉଣୀ ମାନେ ତ ଆସିଥିଲେ ହଷ୍ଟେଲରୁ କାହିଁକି ନା ପ୍ରିପାରେସନ ସରିଥିଲା ଏବଂ ରଜରେ ଏପାଳି ଆଁ ବହୁତ ସାରା ମିଠା ଆଉ ସ ପିଠା ସବୁ ହେଇଥିଲା। ପୋଡପିଠା। ହଁ ପୋଡ ପିଠା ଆରିଶା ପିଠା ମଣ୍ଡା ଏବଂ ପାନଡା ପାଳି ଗୋଟେ ସାଙ୍ଗ ଜଣେ ଆସି ଆଣିଥିଲେ କଟକ ଆଡୁ କୁକୁଡାଡୁ ସବୁ ବହୁତ ଭଲ ଆସିଥିଲା ଆ ଆପଣଙ୍କର ରଜ?
ରଜ ତ ଆମର ଏପଟେ ରଜ ମହୋତ୍ସବ ହୁଏ ଆମ ଗାଁରେ। ପୁରା ମାନେ ରଜ ଥିବ ଗୋଟେ ମାସ ସମସ୍ତେ ମାନେ ଗାଁର ଆମର କ୍ଲବ ପିଲା ସବୁ ଏକାଠି ହେବେ। ସମସ୍ତେ କେମିତି କଣ ରଜ ମହୋତ୍ସବ ପାଳନ କରିବା ସବୁ ଜଙ୍ଗଲ କୁ ଯିବୁ ଗାଁ ରେ ତ ଜଙ୍ଗଲ ଜଙ୍ଗଲରୁୁ କାଠ ସବୁ ବର୍ଷ ଆସିବ ସେ କାଠ ଆମର ଯେ କାଟେ କି ବଢେଇ ସବୁ ଆମର ତିଆରି କରେ ଦୋଳି ସେ ରାମଦୋଳି ତିଆରି କରନ୍ତି ସବୁ ଦେଶୀରେ। ଦେଶୀ ପ୍ରକାରର ରାମଦୋଳି, ଆପଣ ଦେଖିଥିବେ ଯୋଉ ମେଳା ଫେଳା ଗୁଡାରେ ବଡ ବଡ ସେ ରା ଟୀଲ୍ ଫିଲ୍ ରେ ତିଆରି କରନ୍ତି କିନ୍ତୁ କାଠରେ ଦେଖିବେ ଟିକେ ଛୋଟ, କିନ୍ତୁ ଭଲ ଲାଗେ। ବହୁତ ଷ୍ଟ୍ରଙ୍ଗ ସେ ଦୋଳିଟା। ତା ହେଇଥିବ ଦି ପଟେ ଦିଟା ଖୁଣ୍ଟ ମଝିରେ ଡୋଳିଟା ଥିବ। ଆଉ ଚକ୍ରି ଦୋଳି ଗୋଟେ ରୁହେ। ବାଉଁଶ ଦୋଳି ଏମିତି ଆଉ ପିଲାମାନଙ୍କର ଖେଳକୁଦ ସବୁ ହୁଏ।
ଆଚ୍ଛା ଆଚ୍ଛା।
ରାତିରେ ଫଙ୍କସନ ହୁଏ। ପିଲାମାନେ ନାଚ ଗୀତ କରନ୍ତି। ଛୋଟ ପିଲାମାନେ ସବୁ ପ୍ରାଇଜ ସେରେମୋନି ଟା ଲାଷ୍ଟ ଦିନ ହୁଏ ଆଉ। ଆଉ ଆଉ କଣ କୁହନ୍ତୁ ରଥଯାତ୍ରା କୁ ପୁରୀ ଯିବେ?
ରଥଯାତ୍ରା ଏଇ ସମୟରେ ଏଇ ବର୍ଷ ନା ଏଇ ବର୍ଷ ପୁରି ଗଲା ପରି କିଛି ଆୟୋଜନ ନାହିଁ ଦେଖାଯାଉ ଜଗାର ଇଚ୍ଛା ଥିବ କାହିଁକି ନା ଆର ବର୍ଷ ଭାବିଥିଲୁ ଯିବୁ ବୋଲି ରଥ ରା ସମୟ ଯାଇନୁ କିନ୍ତୁ ରଥ ଯାତ୍ରା ପରେ ଯାଇକି ପୁରୀ ଆସିଥିଲୁ। ଏବେ କିଛି ଦିନ ତଳେ ଦୁଇ ସପ୍ତାହ ତଳେ ଯାଇଥିଲୁ ପୁରୀ। ଜଗା ଦର୍ଶନ ପାଇଁ ଏକ ମନ୍ଦିର ତରଫରୁ କମିଟି ବାଲା ଡାକିଥିଲେ। ନାଇଁ ଦର୍ଶନ କଲୁ ଭଲ ଆସଥିଲୁ। କିନ୍ତୁ ଗହଳି ଯୋଉ ପ୍ରକାର ଟିକେ ଭୟଲାଗେ।
ଅଲଗା ପ୍ରକାର ସେଠି ଭିଡ଼।
ହଁ ଏ ଗହଳି ପାଇଁ ଟିକେ ଭୟଭିତ ଲାଗେ। ସେଇଠି ରହିବାଟା ବି ଅ ଟିକେ ଚିହ୍ନା ଅଛନ୍ତି ଖାଇବା ପ୍ରସାଦ ଅଛି କିଛି ଅସୁବିଧା ନାଁଇ। ଯେ ଭୟ ହି ଭୟ ଆଉ ଗରମ ଦିନେ ଯିବାଟା ବି ଖରା ଦିନେ ଟିକେ ଭୟ ଲାଗେ ତ ନହେଲେ ଆଉ କିଛି ଅସୁବିଧା ନାହିଁ କାହିଁନା ଆମ ଗାଁ ରୁ ଟ୍ରେନ ଯାଏ। ସେଇଠି ବି ଗୋଟେ ଆ ଅଛି ଚିହ୍ନା ଅଛି ସେଇଠୁ ତାଙ୍କ ଘରେ ତାଙ୍କର ଲଜିଂ ଇଏରେ ରହିବା। ଖାଉଚି, ଆଉ ଆପଣ ଯିବେ ରଥଯାତ୍ରା ସମୟରେ?
ହଁ ଆମେ ଯାଉ ମାନେ ଆର ବର୍ଷଟା ଯାଇନଥିଲୁ। କିନ୍ତୁ ପୂର୍ବରୁ ଯାଉ ରଥଯାତ୍ରା ବାହୁଡା ଏଇ ଟାଇମ୍ ରେ ଯାଉ। ଗାଁ ପିଲା ସବୁ ସାଙ୍ଗର ସାଙ୍ଗ ପିଲା ସବୁ ଏକାଠି ହେଇକି ଯାଉ ଟ୍ରେନରେ ଯାଉ। ନୁହେଁ କି ଏଇ ଯୋଉ ମାନେ ଗାଡି ଫାଡି କରିକି ଯିବା। ଟ୍ରେନରେ ଯିବା ମଜା କିଛି ଅଲଗା ଆଉ ଏଟା ପୁଣି ରଥଯାତ୍ରା ଟାଇମ୍ ରେ, ଭଲ ଲାଗେ ଟ୍ରେନରେ ଗଲେ। ଆଉ ନର୍ମାଲ ଡେରେ ତ ପୁରି ତ ଏମିତି ନର୍ମାଲ ଡେରେ ଗଲା ବେଳୁ ଗାଁ ରୁ ଗୋଟେ ବୋଲର କି ଟ୍ରାଭେଲର କରିଦେଲୁ ସେଥିରେ ସବୁ ପଳେଇଲେ। କିନ୍ତୁ ରଥଯାତ୍ରା ଟାଇମ୍ ରେ ସ୍ପେଶିଆଲି ଆମେ ଟ୍ରେନରେ ଯିବୁ। ଯେତେ ମାନେ ଭିଡ ହୋଉଥିବ ଯାହା ହେଇଥାଉ କିନ୍ତୁ ଟ୍ରେନରେ ଯିବୁ।
ଆଚ୍ଛା ଆଚ୍ଛା ଆ ଆମର ଏପଟୁ ସକାଳୁ ଗୋଟେ ବସ୍ ଯାଏ। ଆମ ଗାଁରୁ ବାହାରେ ସେ ସିଧା ପୁରି ସାଢେ ଚାରିଟା ସେ ସାଢେ ସକାଳୁ ସେ ଭୋରୁ ଚାରିଟାଭାରି ସିଏ ଦଶଟା ସମୟରେ ପୁରି ଲଗାଇଏ ସେଇ ବସରେ ବୋହୁତ ସାରା ଭକ୍ତ ଶ୍ରଦ୍ଧାଳୁ ଯାଆନ୍ତି। ଏଇ ବସ୍ ରେ ଆମେ ବି ପଳାଉ ଯାଇକି ପରିବାର ସହ ମା ବାପା ସମସ୍ତେ ଦିଦି ମାନେ ଆସନ୍ତି ସେପଟୁ ତ ହଷ୍ଟେଲରୁୁ ତ ତେ ଆସିକି ଭଗବାନଙ୍କ ବଢିଆ ଦର୍ଶନ କରିକି ଆସୁ। ରଥଯାତ୍ରା ସମୟରେ ଦେଖିଆ ଯୋଉ ଏଇ ବର୍ଷ ଯଦି ସୁଯୋଗ ମିଳିବ। ସୁନାବେଶ ସମୟରେ ଯାଇକି ଟିକେ
ସୁନାବେଶରେ ପ୍ରାୟ ଯାଆନ୍ତି ସମସ୍ତେ ସୁନାବେଶ ଟାଇମ୍ ରେ
ହଁ କାହିଁନା ଉଁ ଶୁଣା ହେଇଚି ସୁନା ବେଶରେ ଜଗାକୁ ରଥ ଉପରେ ଦର୍ଶନ କଲେ। ଭାରି ଆନନ୍ଦ ଆଉ ଧର୍ମ ଗୋଟେ ଆଉ।
ହଁ ଥାଏ ଓଡିଆରେ ତ ବାର ମାସ ତେର ପର୍ବ ସବୁଗୁରା ଗୋଟେ ଗୋଟେ ମାନେ ସବୁ ଦିନ୍ ଗୋଟେ ପର୍ବପର୍ବାଣି ସବୁ ମାସରେ ଯାହା ହେଲେ ଚାଲିଥିବୁ।
ହଁ।
ହଁ ଯାହାହେଲେ ବି ଚାଲିଥିବ ସେମିତି ରଥଯାତ୍ରା ବି ସେଥିରୁ ଗୋଟେ ମାନେ ରହିଯାଉଚି। ରଥ ଯାତ୍ରା ବି ଗାଁରେ ଆମ ଗାଁରେ ରଥଯାତ୍ରା ଛୁଆ କରନ୍ତି। ବଡଲୋକ ତ ଗାଁରେ ଗୋଟେ ରଥ ହୁଏ। ଏ ବର୍ଷ ଆମର ସବୁ ବର୍ଷ ନବକଳେବର ବର୍ଷେ ଯୋଉ ବର୍ଷ ହେଇଥିଲା। ସେଇ ବର୍ଷ ନୂଆ ରଥ ତିଆରି ହେଇଥିଲା। ତାପରେ ସେ ରଥଟାକୁ ବର୍ଷକୁ ବର୍ଷ ରିପେଆରିଂ କରି କରି କରି କରି କରିଦିଅନ୍ତି। କିନ୍ତୁ ଏଇ ବର୍ଷ ସେ ରଥଟା ମାନେ ପୁରା ନଷ୍ଟ ହେଇଯାଇଥିଲା। ଆଉ ଗଡିବା ପରିସ୍ଥିତିରେ ରହୁନଥିଲା। ଚକ ଫକ ସବୁ ଉଇ ଫୁଇ ଲାଗି ଯାଇଥିଲା। ସେ ପାଣି ଖାଇକି ସବୁ ନଷ୍ଟ ହେଇଯାଇଥିଲା। ଏଇ ବର୍ଷ ନୂଆ ରଥ ତିଆରି ହୋଉଚି ଆମର।
ଆଚ୍ଛ ଆଚ୍ଛ।
ହଁ ନୂଆ ରଥ ହୋଉଚି। ଗାଁରେ ସବୁ ପିଲାମାନେ ରଥଯାତ୍ରା ହେଲେ ତ ମଜା ଆଉ। ଯିଏ ପୁରି ଗଲା ଗଲା ଯିଏ ଗାଁରେ ରହିଲା ପୁରା ମାନେ ଯୋଉ ଗାଁରେ ଉଁ ଯେମିତି ଯାତ୍ରା ଫାତ୍ରା ହେଲେ ସବୁ ବିକାବିକି ହୁଏ। ସେ ଯୋଉ ପାମ୍ପଡ, ନଳି, ଝାଲ ମଟର ଏଗୁଡା ସ ସବୁ ପୁରା ଗାଁ ରେ ସେମିତି ରଥ ଯାତ୍ରା ବେଳୁ ସେଟା ସବୁ ଆମ ଗାଁରେ ପୁରା ଯାତ୍ରା
ଆଚ୍ଛା ଆଚ୍ଛା ଆମର ବି ଆମର ବି ଗାଁରେ ଅ ତିନୋଟି ରଥ ଅଛି ଯାହାକି ବଡ଼ ବଡ଼ ଠାକୁରଙ୍କର ବଡ଼ ରଥ ଗୋଟେ ହୁଏ। ଆଉ ଦୁଇଟା ଛୋଟ ଛୋଟ ରଥ ନଧି ବାବନ ଆଉ ପଚ ବାବନଙ୍କର ଜିଙ୍କର ଆ ଆମର ଏଇଠି ଯେବେ ବାହୁଡ଼ା ଯେବେ ହୁଏ ସେଇଦିନ ବହୁତ ଭିଡ଼ ହୁଏ। ଗାଁ ର ପାଖ ଯେତି ବିି ସବୁ ଛୋଟ ଛୋଟ ମୋଟ ଗାଁ ଅଛି ସମସ୍ତର ଗାଁ ଲୋକ ଆସନ୍ତି ଯାତ୍ରା ହୁଏ ଏକ ଛୋଟ ବଜାର ଟାଇପ୍ ର ପଡ଼ିକି ଆଉ ବହୁତ୍ ସାରା ଖେଳନା ଖାଦ୍ୟ ଅ ଯୋଉ ବି ଗାଁ ର ଯୋଉବି ପ୍ରସିଦ୍ଧ ଖାଦ୍ୟ ଆସେ ସେଟା ଗୋଟେ ଉତ୍ସାହ ହୁଏ ଆମର ଏପଟେ ଜଳଖିଆରେ କହିଲେ ପୁରୀ ଉପମା
କରି ଉପମା।
ପୁରି ଉପମା ସବୁ ଜଳଖିଆରେ ଏକ ନମ୍ବର ତାପରେ ମି ଠା କହିଲେ ଅ ଛେନ ପୋଡ଼ା ତାପରେ ରସଗୋଲ୍ଲା ସେ ଅନ୍ୟ ଅନ୍ୟ ପ୍ରକାରର ମିଠା ଛେନାର କୁହନ୍ତୁ କି ରାବିଡ଼ି ସବୁ ଭଲ ପୁରୀ ଉପମା ଟା ଓଡ଼ିଶାରେ କୁହନ୍ତି ଏକ ନମ୍ବର ସେଇ ହିସାବରେ ଚାଲିଛି ଆଉ ଅନ୍ୟ ଖାଦ୍ୟ ବି ଭଲ ଆଉ ଆପଣ ସେପଟେ?
ଆମର ଏପଟେ ବିରି ବରା ଜାଣିଛନ୍ତି?
ହଁ ହଁ।
ଜାଣିପାରୁଥିବେ ଲୋକେସନ ଟା ଏପାଳି କୋଉଠି?
ହଁ ହଁ।
ଆମର ଏପଟେ ପ୍ରସିଦ୍ଧ ବିରି ବରା। ଆଉ କଣ କୁହନ୍ତୁ ଆପଣଙ୍କ ବିଷୟରେ?
ଆଉ ଚାଲିଛି ପରୀକ୍ଷା ଭିତରେ ଏ ଦେଇଥିଲି ଗୋଟେ ପରୀକ୍ଷା ସେ ପରୀକ୍ଷା ଟା ଏ ପୁଣି ଭାବୁଛି ହଁ ହଁ ନାଇଁ ସେଇ ପରୀକ୍ଷା ନାଇଁ ଆଉ ଗୋଟେ ବି ଏଡ୍ ଦେଇଥିଲି ଏଁ ଏଁ ଆପଣ ଜାଣି କହୁଥିଲି ଏ ବି ଏଡ୍ ଟା ହେଲାନି ଏ ବର୍ଷ ଆଁ ଦେଖାଯିବ ଆଗାମୀ ବର୍ଷ ପାଇଁ ଚେଷ୍ଟା କରିବା ଆଉ ଆପଣ ଯୋଉ କହୁଥିଲେ ନିଟ ସେଇଟା ଦେଇନି ଆମର ଜଣେ ଛୋଟ ଭାଇ ସେ ସେ ସେଇ ପରୀକ୍ଷା ଦେଇଥିଲା। ଆଁ କହୁଥିଲେ ଭଲ ଥିଲା ପରୀକ୍ଷା ଆଉ ଥରେ ବାତିଲ ହେଇଗଲା ଆଉ ପୁଣି ଥରେ ଏବେ ଦେଇଥିଲା ଦଶ ଦିନ ତଳେ କହୁଛି ଭଲ ହେଇଛି ଦେଖା ଯାଉ କଣ ହବ? ଯାହା ଭବିଷ୍ୟତ ଥିବ ହଁ ଜଗା ଆଚ୍ଛା ପାଠ ପଢ଼ୁଛନ୍ତି ପିଲା କଷ୍ଟ କରି ଆ କଣ ହେଇପାରେ ଆଉ ଆଉ କଣ ଆଜି ଖାଇଛନ୍ତି?
ମୁଁ ସକାଳୁ ଆଜି ତ ସାଧା ବାରି କହିବାକୁ ଗଲେ। ସକାଳୁ ଖାଇ ଦେଇଥିଲି ଚକୁଳି ଘୁଘୁନି ଆଉ ବର୍ଷାପାଗ ତ ଖରା ବେଳୁ ଗରମ ଭାତ ହେଇଥିଲା ଗରମ ଭାତକୁ ଡାଲମା ହେଇଥିଲା ଜହ୍ନି ଭଜା ହେଇଥିଲା ଆଉ କାକୁଡ଼ି ସାଲଟ ଆଉ ଆଉ ଆପଣଙ୍କର ଆଜି କଣ ଖାଇଥିଲେ?
ଆଜି ଇ ସକାଳୀ ଆମେ ଖାଇଥିଲି ଭାତ ଆଉ ଟିକେ ଥଣ୍ଡା ହେଇଛି ବୋଲି ଟିକେ ଘିଅ ଟିକେ ଆଉ ଆଳୁ କୁନ୍ଦୁରି ଭଜା ଖରା ବେଳେ ଆଜି ଆଉ ଅନ୍ନୁ ଖାଇନି ରୁଟି ଟି କେ ଚକୁଳି ଗୋଟେ ଥିଲା ଖାଇଥିଲି। ଏବେ ରାତିରେ ମା ରୁଟି ଅନ୍ନ ମିଶେଇ ଟିକେ ଖାଏ। ଚାଲିଛି ଆଉ ହଉ ଭାଇ ମୋର ଗୋଟେ ଛୋଟ କାମ ଆସିଲାଣି ମୁଁ ଯାଉଛି ପରେ କଥା ହେବା।
ହଉ ହଉ।
ରଖୁଛି।